ଆଜ୍ଞା ସାର୍ ନମସ୍କାର ଭଲ ଅଛନ୍ତି ।
ହଁ ଭଲ ଅଛନ୍ତି ଆପଣ କେମିତି ଅଛନ୍ତି ।
ଘରେ ସମସ୍ତେ କେମିତି ଅଛନ୍ତି ।
ଘରେ ସମସ୍ତେ ବହୁତ ଭଲ ଅଛନ୍ତି ଆପଣଙ୍କ ଘରେ ।
ଆମେ ବି କଣ କରିପାରିବା । ତାଙ୍କରି ଆଜ୍ଞାରେ ତ ପୃଥିବୀ ଚାଲିଛି ।
ଆଜ୍ଞା ଭଲ ଅଛନ୍ତି ତ ସମସ୍ତେ ।
ହଁ ବହୁତ ଭଲ ଅଛନ୍ତି ସମସ୍ତେ । ଆଜ୍ଞା ଆପଣ ପଟେ ଆଜି ବର୍ଷା ହୋଇଛି ନା ନାଇଁ ।
ତ ବର୍ଷା ହେଉନାହିଁ ମେଘୁଆ ହେଇଛି ଅ ପବନ ହଉଛି ସେଇ ମତେ ଲାଗୁଛି ଆଉ କିଛି ସମୟ ପରେ ବୋଧେ ବର୍ଷା ହେଇପାରେ ।
ଆଜ୍ଞା ।
ହୁଁ । ଆପଣଛ ଏପଟେ ବର୍ଷା ହଉଛି
ହଁ ବର୍ଷା ହଉଛି ବର୍ଷା ପାଖକୁ ମୁଢି ମିକ୍ସଚର ବାଦାମ ବସିକି ଖାଉଛୁ
ନଁରେ ବା ବଢିଆ କଥା ମଡି ମିକ୍ସଚର ଚା ମୁଢ ମିକସଚର ଏଇତ ଆମର ଓଡିଶାର ଖାଦ୍ୟ ବର୍ଷ ବଷା ଦିନରେ ଏଇ ଟିକେ ଖାଇଲେ
ଆଜ୍ଞା ଆପଣ ଜାଣିଛନ୍ତି ବାଲେଶ୍ଵର ର ପ୍ରଧାନ ଖାଦ୍ୟ କଣ
ହଁ ଇ ମଡ଼ି ମାାଗସ ସେ ବାରି ପଧ ଏପଟେ ତ ସବୁ ରହିଛି ନା ସେପଟେ ଖାଇବାଟା ସେମତି
ଆଜ୍ଞା
ହଁ
ଆପଣ ଆଜି କଣ ଖାଇଥିଲେ
ମୁଁ ସେମତି ନର୍ମାଲ ମୁଁ ତ ସାଧା ଖାଏ ଆମିଷ ଖାଏ ଏଠି ତ ସେମତି ଭାତ ଡାଲି ଭଜା ଆମ୍ବ ଖାଇଥିଲି ଆପଣ
ମୁଁ ତ ଏବେ ଏବେ ଦି ପରେ ତ ଭାତ ଡାଲି ଆଉ ସନ୍ତୁଳା ଖାଇଥିଲି ଏବେ ମୋଢ ମିକ୍ସର ପାଗ ଚାଲିଛି
ନା ଆଚଛା ନା ସନ୍ତୁଳା ବି ବହୁତ ଭଲ ଖାଦ୍ୟଟେ ଖାଇଛନ୍ତି ଆପଣ ଦେହ ପାଇଁ ଆସିବ ବହୁତ ଉତ୍ତମ
ଆଜି ଶନିବାର ନା ଆମିଷ ଖାଇବା ମନା ଆଜି ଆ ଘରେ ବି ଆଜି ଆମିଷ ଆସିପାରିବ ନାହିଁ
ହଁ ହଁ ଆଉ କିଏ କିଏ ଅଛନ୍ତି ଆପଣଙ୍କର ପରିବାରରେ
ପରିବାରରେ ଦି ଜଣ ଭାଇ ଅଛନ୍ତି ବାବା ଅଛନ୍ତି ମା ଅ ଜେଜେ ବାବା ଜେଜେମା ଆମର ଗୋଟିଏ ସଂଯୋଗ ଫାମିଲି
ହରେ ବାା ବହୁତ ବଢିଆ କଥା ବହୁତ ଖୁସି ଲାଗିଲା ଶୁଣିକି ଆପଣଙ୍କର ପରିବାରରେ ଏତେ ଜଣ ଅଛନ୍ତି ବହୁତ ମୋର ମର ମୁଁ ବ୍ୟବସାୟ କରେ
ଆଜ୍ା
ପଢା ମଧ୍ୟ ଚାଲିଛି ମୋର
ବହୁତ ଭଲ ସେଇ ଭଗବାନଙ୍କ କୃପାରୁ ଆଗକୁ ଆଗକୁ ଅଗ୍ରଗତି କରି ଚାଲନ୍ତୁ
ବହୁତ ବହୁତ ଧନ୍ୟବାଦ ଆପଣ କଣ କରନ୍ତି
ମୁଁ ବି ସେ ପଢା ଚାଲିଛି
କଣ ପଢୁଛନ୍ତି
ଏବେ ମୋର ଗ୍ରାଜୁଏସନ ସରିଲା
ଆଚ୍ଛା। ଆଉ କିଛି କଣ ଭାବିଛନ୍ତି ଭବିଷ୍ୟତରେ କିଛି ଅ ଯେମିତି ସରକାରୀ ଚାକିରି ହଉ କି ନହେଲେ କିଛି
ହଁ ସରକାରୀ ଚାକିରିୀ ତ ସମସ୍ତଙ୍କୁ ଲୋଡା ସରକାରୀ ଚାକିରୀ ଯେମିତିଲେ ବି ସମସ୍ତ କରିବାକୁ ମାନେ ଆଗେଇ ଆସନ୍ତି। ସମସ୍ତର ମନରେ ଗୋଟଏ ଆଶା ଥାଏ ଯେ ମୁଁ ଗୋଟେ ସରକାରୀ ଚାକିରି କରିବି।
ହଁ ସେଇଟା ତ ସମସ୍ତଙ୍କ ମନରେ ଆଶା ଥାଏ ରହିବା ଦରକାର ବି। ଆପଣ କଣ ହଁ ହଁ।
ଓଡିଆ ଘର ମଧ୍ୟବିତ୍ତ ଘରର ଲୋକ ତ ଯେମିତିଲେ ବି ଆମର ଆ ଆସ
ଆଶା ତ ରହିବ ଆଜ୍ଞ ହଁ ହଁ। କଣ ଆପଣ ମାନେ ପ୍ରସ୍ତୁତ କିଛି କରୁଛନ୍ତି ସରକାରୀ ଚାକିରିୀ ପାଇଁ।
ହଁ ପ୍ରସ୍ତୁତ ଚାଲିଛି।
ହୁଁ କେମିତି କଣ କରୁଛନ୍ତି? ସେ
ମୁଁ ଘରେ ରହି ନିଜେ ନିଜେ ପ୍ରିପାରେସନ ନିଜେ ନିଜେ ତିଆରି କରୁଛି।
ଆଚଛା ନିଜେ କରୁଛନ୍ତି ଆପଣ କିଛି ଅ ଯେମିତି କିଛି ଇୁସ ରହୁଛି କି ଯେମିତି ଲାଇବ୍ରେରୀ ରହୁଛି। ସରକାରଙ୍କ ତରଫରୁ ଯେମତି ରହୁଛି ସେମତି କିଛି ଆପଣ ପଢାଢି କରୁନାହାନ୍ତି।
ଟତିିକେ ପାଠ ପଢୁଛି ତା
ଆଛା କିଛି ଏବେ ଯେମିତି ପରୀକ୍ଷା ଗୁଡା ଏବେ ଥିଲା ଚାଲିଛି ତ କିଛି ଦେଇଥିଲେ ଆପଣ ଏାମ
ଏବେ ଜଷ୍ଟ ମୋର ଯୁକ୍ତ ସ୍ତ୍ରୀ ସରିଲା। ଯୁକ୍ତ ତିନି ସରିଲା ତ ଏବେ ସବୁ ଆପ୍ଲାଏ କରିବି।
ହଁ ଭଗବାନ କରନ୍ତୁ ଆପଣଙ୍କର ସରକାରୀ ଚାକିରି ଖଣ୍ଡେ ହେଇ ଲ
ଆପଣଙ୍କ ଗାଁରେ ରୁହନ୍ତି।
ମୋର ଗୋଟେ ଛୋଟିଆ ସହରରେ ରୁହେ। ଯୋଉଠି ସହର ଭଲ ସହର ଆରାମ ମାନେ ସବୁ ଜିନିଷ ଉପଲବ୍ଧ ଅଛି।
ଆଜ୍ଞା ବହୁତ ଭଲ ନଁ ମୁଁ ପୁରା ଗାଁ ରେ ରହୁଛି ପୁରା ଗାଁରେ
ଗାଁଉଁଲି ଆପଣ ପାଠ ପଢିଛନ୍ତି କୋଉଠି ଗାଁ ରେ ନା ସହରରେ?
ନାଇଁ ଗାଁ ରେ ଆମ ଗାଁ ପାଖରେ ଗାଁ କଲେଜରେ।
ସେମିତି ସୁବିଧା କିଛି ଅଛି ସବୁ ଭଲ ସୁବିଧା।
ହଁ ହଁ ଚଳିବ ଯେତିକି ଅଛି ଜଣେ ପାଠ ପଢିପାରିବ ଯଦି ସବୁ ଆମ ଉପରେ ଆଗେ ନିର୍ଭର। ଯଦି ଜଣେ ପାଠ ପଢିବାକୁ ଚାହିଁବ ସେତାହାଲେ ପା ପାଠ ପଢ଼ିବ ଯଦି ଜଣେ ବର୍ବାଦହବାକୁ ଚାହିଁବ ସେ ତାହଲେ ବର୍ବାଦ ହେଇ
ହଁ ସେଇ ସବୁ ନିଜ ଉପରେ ହିଁ ରହିଲା।
ଆଉ ଏଇ ପଛରେ ବାପା ମାଙ୍କର ଭୂମିକା ବହୁତ ମହତ୍ଵପୂର୍ଣ୍ଣ।
ଆଜ୍ଞା।
ତାମାନେ ସେମାନେ ପିଲାକୁ ଯେମିତି ସେମାନେ ଯଦି ପିଲାକୁ ଜଗିବେ। ପିଲା ବେଳୁରୁ ସାବାଡ କରିକି ରଖିଥିବେ ତାହେଲେ ସେ ସେମାନେ ଆଗକୁ ଗଲେ ଭଲ ମଣିଷ ହେଇପାରିବେ।
ହଁ
ସେମାନେ ପିଲାକୁ ପୁରା ଛାଡି ଦେଇଥିବ ପୁରା ହାତତି କରିକି ଛାଡ଼ିଦେଇଥିବେ। ତାହେଲେ ସେମାନେ ପରମ୍ବର୍ତ୍ତ ପ୍ରତି ମୁହୂର୍ତ୍ତରେ ଯାଇକି ପିଲା ବାପା ମାଆଙ୍କର କଥା ମାନିବେନି ବାଳୁଙ୍ଗାମି କରିବେ ଏଇ ସବୁ କଥା।
ହଁ ଆପଣଙ୍କର ଯେମିତି କହିଲେ ତ ଆପଣ ନିଜେ ପଢାପଢି କରୁଛନ୍ତି। ତ କଣ ଭାବୁଛନ୍ତି ଆପଣ? ଆଗକୁ ଯେତିକି ବି ସବୁ ପରୀକ୍ଷା ଆସୁଛି ଆମର ସରକାରୀ ଚାକିରୀ ପାଇଁ ତ ସେଇଟାରେ ଉନ୍ନ ଉତ୍ତୀର୍ଣ କରିପାରିବେ?
ହଁ ଭାବିଛି ତ ଉତ୍ତୀର୍ଣ୍ଣ କରିପାରିବି ଆମ ସେଇଟା ମୁଁ ନିଜର ଅ କଠିନ ପରିଶ୍ରମ ଉପରେ ନିର୍ଭର କରୁଛି। କେତେ ଆପଣ କଠିନ ପରିଶ୍ରମ କରିପାରିବେ ତ ଦିନ ରାତି ମେହନତ ପରିଶ୍ରମ କରୁଛି ସେଇଟା ଭଗବାନଙ୍କ ଉପରେ
ହଁ ନିଜର ପରିଶ୍ରମ ଉପରେ ହିଁ ତ ସବୁ ରହିଲା ଯଦି ଆପଣ ପରିଶ୍ରମ କରୁଛନ୍ତି ତାହେଲେ ଆପଣଙ୍କର ଆପଣ ଉନ ଉତ୍ତୀର୍ଣ୍ଣ କରିପାରିବେ ସେଇଗୁଡାକରେ ଆଉ କଣ ଭାବିଛନ୍ତି ମାନେ କଣ ହେବାକୁ ଇଛା ଅଛି ଆପଣଙ୍କର ହଁ
ଆଜ୍ଞା ଆପଣ ଆପଣଙ୍କ ଗାଁ ର କିଛି କଥା କୁହନ୍ତୁ
ଆ ମୋ ଗାଁ ର ମୋ ତ ସହରରେ ଗୋଟେ ରହୁଛି ଛୋଟ ସହରରେ ଯୋଉଠି ସବୁ ସୁବିଧା। ଉପଲବ୍ଧ ଅଛି ବହୁତ ବଢିଆ ଜିନିଷ ଅଛି ସବୁ କିଛି ଆଉ ଏଇଠି ସବୁ ଜିନିଷ ମିଳେ ଯେମିତି ପରିବା କଥା ହଉ ଆ ଫଳମୂଳ ହଉ ସବୁ ଚାଷ ହୁଏ ଏଇ ଗାଁ ପାଖାପାଖି ଗାଁ ଏରିଆରେ ସବୁ ଚାଷ ହୁଏ ସବୁବେଳେ ଭଲ ପରିବା ଖାଇବାକୁ ମିଳେ ଯେମତି ଫ୍ରେଶ ତାଜା ପନିପରିବା ମିଳିବାର ଅଛି।
ଆଜ୍ଞା ସେ ତାଜା ପନିପରିବା ତ ଦେହ ବହୁତ ସୁସ୍ଥ ସବଳ ରଖିଥାଏ।
ସେଇଥିପାଇଁ ମୁଁ ଭାବୁଛି ଯେ ବଡ ବଡ ସହର ଠାରୁ ଛୋଟ ଛୋଟ ଗାଁ ଗୁଡାକରେ ରହିବାଟା ବୋଧେ ନହଲେ ବି ଇନ୍ଡାଇରେକ୍ଟଲି ଦେହ ପାଇଁ ଭଲ।
ଆଜ୍ଞା ଆଜ୍ଞା ଆପଣ ଅନଲାଇନ ମାଧ୍ୟମ କରନ୍ତି।
ହଁ ଅନଲାଇନ୍ ୟୁଜ କରନି।
ଏବେ ଦେଖିବେ ଟିକେ
ଆଜ୍ଞା।
ନାଇଁ ଏବେ ଦେଖିବେ ଟିକେ?
କଣ କଲେ?
ଏବେ ଅନଲାଇନ ମାଧ୍ୟମ ଆପଣ ୟୁଜ କରନ୍ତି ନା ସେଇଟା ଦେଖିବେ ଏବେ ଆପଣ ଟିକେ?
ଦେଖିବି ମାନେ ବୁଝିପାରିଲିନି।
ଛାଡ଼ନ୍ତୁ ଆଜ୍ଞା ସେ ସବୁ କଥା ଆପଣ ପୁରୀ କେତେବେଳେ ଯାଇଛନ୍ତି?
ହଁ ପୁରୀ ମୁଁ ଯାଇଛି ବହୁତ ଥର ଯାଇଛି ଜଗନ୍ନାଥଙ୍କୁ ଦର୍ଶନ କରୁଛି ଆପଣ ଯାଇଛନ୍ତି?
ମୁଁ ବାହାରିଛି ଆଜି ରାତିରେ ଯିବି ଆଉଥରେ ପୁରୀ ଦର୍ଶନ ଜଗା ଦର୍ଶନ କରିକି ଆସିବି ବହୁତ ଦିନ ହେଲାଣି ଜଝଗା ପାଖକୁ ଯାଇନି ।ଡୋରି ନ ଲାଗିଲେ କି ଯାଇପାରନ୍ତି
ବିନା ଡରିରେ ଜଗା ଡାକରା ଯଦି ନ ଆସିଛି ତାହେଲେ ସେ କେବେ ବି ଯାଇ ହଉନି।
ଏବେ ବୋଧେ ଜଗାର ଡକ ଡାକରା ଆସି ଯାଇଛି। ଆଜି ରାତିରେ ପା ଭାବିଛି ଯୋଜନା କରିଛି ଯିବା ପାଇଁ।
ହଁ ଆଚ୍ଛା ଯଦି ପୁରୀ ଯାଉଛନ୍ତି କଣ? ଏମତି ଆଜ୍ଞା।
ସିଏ ଅଭଡା ତ ପେଟରେ ପଡିଗଲେ ଯେମିତି ଲାଗେ ଆତ୍ମା ତୃପ୍ତି ହୋଇଗଲା।
ହୁଁ। ତ ଆପଣ ଏବେ ଯାଉଛନ୍ତି ତ ଆପଣ ଏବେ ଯାଉଛନ୍ତି ତ ରଥଯାତ୍ରାରେ ପୁଣି ଯିବେ ନା କଣ?
ନାଁଇ ରଥଯାତ୍ରା ବେଳକୁ ବୋଧେ ସମୟ ହୋଇନପାରେ କିନ୍ତୁ ଏବେ ଯାଇକି ଭାବୁଛି ଖାଲି ଖାଲି ଭାବରେ ଦର୍ଶନ କରି ପଳେଇ ଆସିବି ଆଉ।
ଆପଣ ଯୋଉଠି ରହୁଛନ୍ତି ସେଇଠି ରଥଯାତ୍ରା ହୁଏ ନା ନାହିଁ।
ହଁ ଏଠି ହୁଏ ଏଠି ବହୁତ ବହୁତ ଭଲ ଭାବରେ ହୁଏ। ଆମର ଏଠି ତିନିଟା ରଥ ହୁଏ ଯେମିତି ପୁରୀରେ ଯେମିତି ଅ ରଥ ଗଢିଲା ପରେ। ଆମର ଆକ୍ଚୁଆଲି ଆଗ ଆମର ଏଇଠି ଗ ତାପରେ ଏଇଠୁ ଡିଟେଲସ ଗଲେ ପୁରୀରେ ଗଢିବ ର ମାନେ ବଳଭଦ୍ରଙ୍କର ବଳଭଦ୍ରଙ୍କ ଜନ୍ମସ୍ଥ ପତନ ବୋଲି କୁହାଯାଏ।
ଆଚ୍ଛା।
ମାନେ ଜନ୍ମସ୍ ତନ ତ ନାଁଇ ଅ ମାନେ ବଳଭଦ୍ରଙ୍କର ମନ୍ଦିର ଏଇଠି ଆମର ଅଛି ତ ବଳଭଦ୍ ଭଦ୍ରଙ୍କର ରଥ ଫାଷ୍ଟ ଗଡିଲେ ତାପରେ ସମସ୍ତଙ୍କ ରଥ ଗଢିବ। ସେଇଥିପାଇଁ ଆମର ଏଇଠୁ ଗଲେ ଡେ ତ ମାନେ ସବୁ ମାନେ ସୂଚନା ଗଲେ ସେ ପୁରୀରେ ରଥ ଗଢିବ ଷ୍ଟାର୍ଟ ହବ।
ଆଚ୍ଛା ପ୍ରଥମେ ଆପଣଙ୍କର ଗାଁରେ ରଥ ଗଡିଲା ପରେ ପୁରୀରେ ରଥ ଗଡୁଛି। ବହୁତ ବଢିଆ କଥା ମ ଜାଣିନଥିଲି ଏଇଟା ଆପଣ ବହୁତ ବଢିଆ ସୂଚନା ଦେଲେ ଏଇଟା।
ଆଜ
ବହୁତ୍ ବହୁତ୍ ଧନ୍ୟବାଦ। ତ କେମିତି କଣ ହଉଛି ମାନେ ସେଇ ଇ ରଥ ଆତ୍ରା ଆପଣଙ୍କର ଗାଁ ରେ ଯୋଉ ହଉଛି । ତିନି ରଥ୍
ଆଜ୍ଞା ତିନିଟା ରଥ ହଉଛି ଆମର ଜଣେ ମହା ରାଜା ଅଛନ୍ତି। ତାଙ୍କର କେତେ ପୁରୁଷକୁ ଯାଇସାରିଲେଣି ଇଏ ହଉଛନ୍ତି ତାଙ୍କର ଅ ଏଗାର ନମ୍ବର ପିଢ଼ି।
ଏଗାର ନମ୍ବର ପିଢ଼ି।
ଆଜ୍ଞା ଏଗାର ନମ୍ବର୍ ପିଢି ସିଏ ଆସନ୍ତି ଛେରା ପହଁରା କରିବେ ଛେରା ପହଁରା କଲା ପରେ ପ୍ରଥମେ ରଥ ଗଡିବ ବଳଭଦ୍ରଙ୍କ ରଥ ଗଡିବ ତାପରେ ପୁରୀକୁ ସୂଚନା ପଠେଇବେ ସେମାନେ
ହଁ ସଜନା ପଠେଇଲେ ପୁଣି ସେଠି ପୁରୀରେ ରଥ ଗଢିବ।
ତାପରେ ଏଇଠି ସବୁ ରଥ ଧୀରେ ଧୀରେ ଗଡା ହେଇ ମାଉସିବ ମନ୍ଦିର ଧରେ ଦୀର୍ ଚାର କିଲୋମିଟର ଯଏ ରଥଟଣା ହୁଏ।
ଚାରି କିଲୋମିଟର ଯାଏ ଆଚଛା ଆଉ ଗୋଟେ କଥା ଯେମିତି ପୁରୀରେ ଅବଢା ମିଳେ ତ ଆପଣଙ୍କର ସେଇଠି କିଛି ସେମିତି ଅଭଡା ମି
ନାଇଁ ଆଜ୍ଞା ସେମିତି କିଛି ନହିଁ।
କିନ୍ତୁ ପ୍ରସାଦ
ମହାପ ମହାପ୍ରସାଦ ଯୋଉ ନିର୍ମାଲ୍ୟ ଯୋଉଟା କୁହନ୍ତି ଅ ସେଇଟାକୁ ସେଇଟା ମିଳେ ସେଇଟା ହଁ ସେଇଟା ସବୁବେଳେ ମିଳେ ଯେ କେତେବେଳେ ବି ଯିଏ ଚାହିଁବ ଯାଇକି ଧରିକି ଆସିପାରିବ।
ଆଚ୍ଛା ବହୁତ ବହୁତ ଧନ୍ୟବାଦ ବହୁତ ବଢିଆ କଥା ଆପଣ ଠାରୁ ଜାଣିବାକୁ ପାଇଲିି ବହୁତ କିଛି ତଥ୍ୟ ଆପଣ ଠାରୁ ମିଳିଲା କଥା ହେଇକି ବହୁତ ଖୁସି ଲାଗିଲା।
ଆଜ୍ଞା ମତେ ବି ବହୁତ ଖୁସି ଲାଗିଲ ଆଜ୍ଞା ଧନ୍ୟବାଦ ଆଜ୍ଞା ନମସ୍କାର।